ହଁ।
ହଁ ଆଜ୍ଞା କୁହନ୍ତୁ ଆଗ୍ ଆଜ୍ଞା ନମସ୍କାର।
କଣ କରୁଚନ୍ତି?
ଏଇ ଟି ଏଇ ଟିକେ ଏ ବୁଲୁ ଛାତ ଉପରେ ବୁଲୁଥିଲି ଆଉ।
ବୁଲୁଚନ୍ତି ଚଲାବୁଲା କରୁଥିବେ ଆଉ ନାଇଁ?
ଟିକେ ତାଜା ହାଉନ୍ ପବନ ଖାଉଚି।
ଓହ ଆଉ ଆପଣଙ୍କ ତ ରହୁଚନ୍ତି ମହାନଦୀ ପାଖରେ ପୁରା ନାଇଁ କି?
ହୁଁ ଯେ ଥଣ୍ଡା ପବନ ମହାନଦୀରେ ଯୋଉଥ ବନ ଟିକେ ତାଜା ପବନ ଖାଉଛି ଛାତ ଉପରେ ଆଉ ଆପଣ କଣ
ଖାଉଥିବେ ଆଉ।
ହେଲୋ। ହାଲୋ।
ହାଲୋ ଆପଣ କଣ କରୁଚନ୍ତି?
ମୁଁ ଏଇ ଆଉ ବସିଥିଲି ଟିକ ଖେଳିବାକୁ ଆସିଥିଲି ବୁଝିଲେ କି।
ମୋ ଗୋର ପାଇଁ ଗୋଟେ ସୁ ସୁଜନା ଗଛ ଅଛି ତାପରେ ଛୁଇଁ ଭର୍ତ୍ତି ହେଇଚି ଆପଣ ଭଲ ପାଆନ୍ତି ସଜନା ଛୁଇଁ ଖାଇବାକୁ?
ହଁ ମତେ ସଜନା ଛୁଇଁ ବଡ ଲାଗେ ସଜନା ତକାରୀ ଭଲ ଲାଗେ। ଆଉ ସେ ଯୋଉ ଭଜା ହୁଏ ବାଟଣ ଦେଇକି ବୁଝିଲେ ନା।
ଅଜନା ଛୁଇଁ ଭଜା ଆଉ ପଖାଳ ବଢିଆ ଲାଗେ ଖାଇଆକୁ।
ହୁଁ ହୁଁ।
ଏଇଠି ଗୋଟେ ଗଛ ଅଛି ତା ପାଖରେ ଗୋଟେ ପିଜୁଳି ଗଛ ଅଛି ପୁରା ମିଠା ମିଠା ପିଜୁଳି ପୁରା ପାଚିଯାଇଛି ଦେଖିକି ଲୋଭ ହେବ ଖାଇଆକୁ।
ଏଇନା ତ ବର୍ଷା ଦିନ ଆଉ ପିଜୁଳି ବଢିଆ ଆଉ।
ପିଜୁଳି ହେଇଚି ଶହେଟା ଖଣ୍ଡେ ପିଜୁଳି ହେଇଚି ତାଙ୍କ ଗଛରେ।
ଓ ହୋ।
ଏ ସୁନ୍ଦର ଫୁଲ ଲାଗିଚି ଏତେ ସୁନ୍ଦର ଦେଖାଯାଉଲା।
ଆଚ୍ଛା।
ଆଉ କଣ ଖବର ସବୁ? ଦେହ ପା ଠିକ ଭଲ ଅଛି।
ହଁ ଦେହ ପା ତ ଭଲ ଅଛି ଆଉ ମୁଁ କଣ କହୁଥିଲି ହାଲୋ।
କୁହନ୍ତୁ।
ଆମର ଯୋଉ ନାହିଁ ଆମର ଯୋଉ ମହାବିନାୟକ ପାଖରେ ବୁଝିଲେ କି ଏକ ନୂଆ ନୂଆ ବଗିଚା ଟେତେ ହେଇଛି ବୁଝିଲେ କି।
ଆଜ୍ଞା।
ଭୂସୁଣ୍ଡୁପୁରୁ ବଗିଚା ଆଉ ସେଇଠି ତ ସବୁ ବୁଲାବୁଲି କରିବାକୁ ଯାଉଚନ୍ତି ବୁଝିଲେ ନା।
ହୁଁ।
ଆମର ମୁଁ ଭାବୁଥିଲି ଆମର ତ ସବୁ ଏତେ ପାଞ୍ଚ ଭାଇ, ପାଞ୍ଚ ଭଉଣୀ ଆଉ ସବୁ ଅଛନ୍ତି ବନ୍ଧୁବାନ୍ଧବ
ସେଗୋଡେ କ ଭୋଜି କରିବା ପାଇଁ ଇଚ୍ଛା ପ୍ରକାଶ କରୁଚନ୍ତି ଆଉ।
ହଁ ଭୋଜି ଆୟୋଜନ କଲେ ହୁଅନ୍ତାନି ଭଲ ହୁଅନ୍ତାନି।
ହୁଅନ୍ତା ମଜା ଟିକେ ଫଟୋ ଫଟ ଉଠାନ୍ତ ଭୋଜିଭାତ କରନ୍ତ। ଅ ନାଚା ନାଚି କରନ୍ତ ଖେଳ ବୁଲାବୁଲି କରନ୍ତ।
ହୁଁ ସେଇଠି ଅଛି।
ଏ ପାଦା ସେଠି ଅଛି ଯୋଉ।
ହୁଁ ସେଇଠି ବୋଟ ମଧ୍ୟ ଅଛି ସେଠିରେ ସବୁ ଏଇଟି ଲି ଫାଇରାଲିଙ୍ଗ କରନ୍ତି ସେ ନ ପୋଖରୀରେ ବୁଝିିଲେ ନା।
ହଁ ଆଉ। ଆଚ୍ଛା ଭଉଣୀ ତମର ମନ ଅଛି ନା ବେଲମାଳିଆ କଥା ଆମ ଗାଁରେ ଯୋଉ ଅଛି।
ଆମେ ଯୋଉ ସବୁ ସାଙ୍ଗ ହେଇକି ସବୁ ଭୋଜି କରୁ ସେଟି ବଢିଆ ଲାଗେ। ପାଲ ପାଲ ନେଇଯିବେ ଚୁଲି ଖୋଳି ଦଉ
କିଏ ସାଉଣ୍ଡ କରୁଛନ୍ତି ଟିକେ ତାଙ୍କୁ ମନା କରନ୍ତୁ ହ୍ୟାଲୋ।
ଏ ଛୁଆ ଏଠି ଖେଳୁଚନ୍ତି ଆଉ।
ତାକୁ ମନା କରନ୍ତୁ। ଆଲୋ।
ଛୁଆ ସବୁ ଖେଳୁଛନ୍ତି ତ ଏଠି ସେଇ ମାଇ ସବୁ ସେପଟେ ସେ ଶୁଭୁଚି ଆଉ ଛାତ ଉପରେ ଛୁଆଟେ ଏ ଚା ଚାଟାଏଳ ଟାଇମରେ ଖେଳୁଛନ୍ତି ଆଉ ଏ ସୁ ସ୍କୁଲ ଫୁଲ ଆଇିଲେ ଟିକେ ଆ ଫାଙ୍କା ସମୟରେ ଟିକେ ଖେଳି ବେ ଆଉ।
ହୁଁ। ନାଇଁ ବେଲ ମାଳିଆରେ କଣ ହେଇଚି ଯାନଚନ୍ତିନା ମୁଁ କହୁଛି ଶୁଣନ୍ତୁ ଗୋଟେ ଦିନ କଥା ବୁଝିଲେ ନା। ଗୋଟେ ଆମର ଉପରେ ବ୍ୟାଚ ହେବେ ଦୁଇ ତିନି ବର୍ଷ ଉପରେ ସେ ଫିଷ୍ଟ କରିଥିଲେ ବୁଝିଲେ କି।
ହଁ।
ବେଲମାଳିଆରେ ଖରା ଦିନ ଥିଲା ଯୋର ଖରା ହଉଥାଏ।
ଆଜ୍ଞା।
ତାଙ୍କର ଦଶ ପନ୍ଦର ଜଣ ଭୋଜି କରୁଥିଲେ। ମିଶିକି ତାଙ୍କ ବ୍ୟାଚ୍ ଗ୍ରୁପ୍ ଛୁଆ ଆଉ। ସେ କଣ ହେଇଛି ନା ରୋଷେଇ ପାଇଁ ଆଣିଛନ୍ତି ଦଶ କେଜି ଚିକେନେ ପନିର ମନିର୍ ସବୁ ଆଣିଛନ୍ତି। ରୋଷେଇ କଣ କରିବି ଏତେ ଖରାରେ ଗୋଟେ ଗ୍ୟାସ୍ ଲିକ୍ ଥିଲା ବୁଝିଲେ କି ଗ୍ୟାସ୍ ଲିକ ଥିଲା ଗ୍ୟାସ୍ ରେ ନିଆଁ ଲାଗିଗଲା। ପୁରା ଗୋଟେ ଜଣେ ଯିଏ ରୋଷେଇ କରୁଥିଲା ସେ ଜଳିଗଲା ପୁରା ବୁଝିଲେ କି ତା ଆଁ ଗୋଟେ ସାଇଡ ପୁରା ଜଳିଗଲା। ତାଙ୍କୁ ତୁରନ୍ତ ମେଡିକାଲ ନେଇଗଲେ ଏଇତ ହେଇଗଲାଣି ଆମର ଦୁଇରୁ ତିନି ବର୍ଷ କଥା।
ମୁଁ କହିନି ଗ୍ୟାସ୍ ରେ ଦେଖିକି ହୁସିଆରି କରିବା କଥା ରୋଷେଇ। କାହିଁକିନା ପିଲାମାନେ ଯାଇଛନ୍ତି କଣ ଆଜି ଭଲ ମନ୍ଦ ହବ ଦେଖିକି ଗ୍ୟାସ୍ ନବା କଥା। ଟାଙ୍କି ଚେକ୍ କରିକି ନବା କଥା ଗ୍ୟାସ୍ ଟାଙ୍କିଟା।
ହୁଁ ଚେକ୍ ଏ କରିକି ନବ ନା ଆଉ ଯୋଉଠି କଣ ଯୋଉ କଣ ଯ ଫାଷ୍ଟ ସେଇଟା ମେନେ ବୁଝିଲୁନାଁ।
ହଁ ବଡ ଲୋକ ଯାହା ହେଲେ ହେଲେ ଛୋଟ ପିଲାଙ୍କୁ ଭାରି ବିପଦ ଗ୍ୟାସ୍ ଟାଙ୍କି।
ହୁଁ ହ୍ୟାଲୋ
ହୁଁ ଆଉ କୁହନ୍ତୁ।
ହୁଁ। ଆଉ ମୁଁ କହୁଥିଲି ଆଉ ଆପଣ ଗାଁ ଆଡେ କେବେ ଯିବେ?
ଯିବୁ ପୁଣି ଦଶରା ଛୁଟି ହେଲେ ଯିବୁ ଏବେ ତ ପିଲାଙ୍କ ପାଠ ପଢା ଏବେ ଆଉ ଯାଇ ହବନି। ଦଶହରା ବେଳକୁ ଦଶହରା ଛୁଟି ହେଲା ଏଳକୁ ଯିମୁ। ଘରେ ଜମା ନେଟୱାର୍କ ରହୁନି ଶୁଭୁନି କିଛି ବର୍ଷା ହେଇଛି ବୋଲି କିଛି ଶୁଭୁନି।
ଏଇ ଦି ତିନି ମାସ ପରେ ଯିବେ ଆଉ ନାଇଁ?
ହଁ ଦି ତିନି ମାସ ପରେ ଯିବା ପୁଣି ଟିକିଏ ବୁଲାବୁଲି କରିକି ଗାଁରେ ଟିକିଏ ମଜାମସ୍ତି କରିକି ଆସିବା ଆଉ।
ହୁଁ।
ଆପଣ ଗାଁକୁ ଯାଉନାହାନ୍ତି?
ହୁଁ। ଯୋଉ ମୁଁ କହୁଥିଲି ଆପଣଙ୍କ ଘର ପାଖରେ ବା ମେଡ଼ିକା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲେ।
ହଁ ମ ହଁ ମ ହଁ ଆମ ଘର ପାଖରେ ତ ଏ ହବ କେତେ ଏଇ ସେଇ ଚାରି ପାଞ୍ଚ କିଲୋମିଟର ହବ ଆଉ।
ଉଁ ହୁଁ। ଆଉ ସେ ତ ବୋହୁତ ଲୋକ ଯାଆନ୍ତି ମୁଁ ଶୁଣିବାକୁ ପାଇଛି ଭଲ ମେଡିକାଲ ଓଡିଶାର ସବୁଠାରୁ।
ଉଣେସତା ସବୁଠୁ ବଡ଼ ମେଡ଼ିକା ମେଡ଼ିକାଲ ହେଲା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ବା।
ଓ ହୋ ଆପଣ ଯାଇଛନ୍ତି ନା ସେଟିକି କେବେ?
ଦେହ ପା କେତେବେଳେ କଣ ଭଲ ମନ୍ଦ ହେଲେ ଆମେ ଯାଉ ଆଉ।
ଓ ହୋ।
ଏଇ ଏବେ ଝିଅର ଟିକେ କାନ ଭଲ ନଥିଲା ତା ଭିତରୁ କୁହନ୍ତୁ ଏ ଡକ୍ଟର ମାନେ କାନ ଭଲ ନଥିଲା କାନ ଭିତ ତର ତା ପାଚି ଯାଇଥିଲା ନେଇକି ଯାଇଥିଲୁ ସେଇ ମେଡିକାଲ କୁ।
ଓ ହୋ।
ମେଡିକାଲ କୁ କହିଲେ ସମ ଅପରେସନ କରିବା ପାଇଁ ତାପରେ ମେଡିସିନି ରେ ଯାହା ହୋଉ ଭଲ ହେଇଗଲା ଝିଅର ଆଉ।
ଓ ହୋ ଝିଅ କାନ କଣ ହେଇଥିଲା କାନ ଭିତରେ କଣ ହେଇଥିଲା ନା କଣ?
ଭିତର ତାର ଯେତେବେଳେ ଥଣ୍ଡାଟା ଆରମ୍ଭ ହୁଏ କାନ ଭିତରେ ଗୁଲି ହେଇକିରି ମାନେ ତା ଗାଲୁଆ ଟାଇପ ର ହେଇକି ସେ କାନ ଟା ଏମତି ଉଁ ପାଚିଯାଏ ଆଉ, ପାଚିଯାଏ ମେଡିସିନ ଯଦି ଅବହେଳା ହେଲା କାମଟା ପାଚିକି ପୁରା କୁହନା ଯୋଉ ଯନ୍ତ୍ରଣା ରାତିରେ ଶୋଇଦିଏନା ବିନ୍ଧିବ।
ହଁ। ନାଇ ମୋର ବା ଏମିତି ହଉଥି ଛୁଆ ବେଳେ ଜାଣିଛ ନା ମୋର ଏମିତି କାନ ବିନ୍ଧେ। କାନରୁ ପୂଜ ଜିଏ ମଧ୍ୟ।
ଟିକେ ଦେଶୀ ଚିକିତ୍ସା କରିକି ଘିଅ ଫିଅ ପକେଇକି ଟିକେ ଭଲ ଲାଗେ। ଥଣ୍ଡା ହେଲା ମାତ୍ରେ ମୁଁ ତାକୁ ଟିକେ ତୁଳସୀ ପତ୍ର, ମହୁ ମୁଁ ଦେଇଦିଏ କମିଯାଏ। ଯଦି ଟିକେ ଅବହେଳା ହେଲା ପୁଣି କାନଟା ପୁରା ଭିତର ଟା ପୁରା ପାଚିଯାଏ। ଡାକ୍ତରଖାନା ନଉ ଔଷଧ ପତ୍ର ଦେଇକିରି ତାକୁ ବହୁତ ହଇରାଣ କରେ ରାତିରେ ଶୋଇଦବନି କାନ ବିନ୍ଧିଲେ।
ହୁଁ ହଁ ବା ମୋର ବି ଏମତି ହୁଏ, ସେ ଯୋଉ ଯନ୍ତ୍ରଣା କୁହନା ଆମର ଗୋଟେ ଟା ଅଛି ପାଖରେ ମେଡିକାଲ ବେସରକାରୀ ଡାକ୍ତରଖାନା ଆମର ସେଠି ଅଛି ବୁଝିଲେ କି?
ସେଠି ପା ବଡ଼ ମେଡ଼ିକାଲ ଅଛି ନା କଣ ଆପଣଙ୍କ ଘର ପାଖରେ?
ହଁ, ନାଇଁ ସିଏ ଗୋଟେ କାନର ଦେଖେ ସିଏ ହେଲା କଣ ଶତପଥୀ କିଏ ଗୋଟେ? ବିଜୟ ଶତପଥୀ ହଁ ହୁଁ। ମୁଁ ତାରି ପାଖେ ଦେଖେଇଥିଲି ଏବଂ ତାପରେ
ଏବେ ଏବେ ଆପଣଙ୍କ ଭଲ ଅଛି ତ କାନ?
ହୁଁ ଶୁଣୁନାହାନ୍ତି ଦେଖେଇଲି ଦେଖେଇଲିି ସେଠି କମିଲାନି ତାପରେ ବହୁତ ଦିନ ପରେ ଯୋରେ କଷ୍ଟ ଯେତେବେଳେ ହେଲା ତ, ମୁଁ ବାପାଙ୍କ ସହ ଗଲି କଟକ ମେଡିକାଲ ବୁଝିଲେ କଟକ ମେଡିକାଲରେ ଗଲି ସେଠାରେ ଗୋଟେ ଡାକ୍ତର ଥିଲେ ଶୁଭଶ୍ରୀ। ଉଁ କିଏ ଗୋଟେ ତାଙ୍କ ନାଁ। ସେ ଡାକ୍ତର ଦେଖିଲେ। କାନ ଭିତରେ ୱାଶ କଲେ ବୁଝିଲେ ନା। ତାପରେ ଟିକେ ଭଲ ଲାଗିଲା ଏବଂ ଔଷଧ କିଛି ଦେଇଥିଲେ। ଆଉ ସେଥିରୁ ଯାଇ କମିଲା, ଏବେ ବି କିଛି ହଉନି। କିନ୍ତୁ ମଝିରେ ମଝିରେ କାନରୁ ମଇଳା
ତାକୁ ଟିକେ କାନ ଯୋଉ ଅଛି ସଫା ବୁଝିଲେ ତାକୁ ଟିକେ ଟେ ଆଠ ଦିନ ସପ୍ତାହରେ ତାକୁ ସଫା କରି। ବେ ଟିକିେ ସୋରିଷ ତେଲ ପକେଇବେ କାନରେ।
ହୁଁ।
କାନରେ ପକେଇଲେ ସେ ସବୁ କାନକୁ ସଫା କଲେ କାନଟା ଭଲ ରହିବେ ଜାଣିଲେ। ଡ୍ରପ୍ ଟିକେ ପକେଇବେ କାନ୍ ଏଇଠି କଟକ ଆସିଥିଲେ। ଆପଣ ଆମ ଘରୁ ଟିକେ ଆସିଲେନି।
ହୁଁ, ନାଇଁ ଶୁଣନ୍ତୁ ମୁଁ ଯୋଉ କହୁଥିଲି କ କାଇଁ ଏମତି ହଉଛି କହିଲ, ଏ ଯୋଉ ମୁଁ ଅଧିକ ଇୟର କଡ୍ ଦଉନି କି
ହଁ ସେଇଟା ତ ଆପଣ ଖରାପ କରୁଛନ୍ତି ଆଉ। ଇୟର କଡ ବେଶୀ ଦିଅନ୍ତୁନି କାନରେ।
ହୁଁ ସେ କାନରେ ବ୍ଲୁଟୁଥ ଦେଲାଠୁ ସେ ସବୁ କାନ ବନ୍ଦ କରିକି ରହୁଛି। ଦିନକୁ ଯଦି ଦି ଘଣ୍ଟା ତିନି ଘଣ୍ଟା ସେଇ ବ୍ଲୁ ଟୁଥ ଦେଇଦେଲ ତ ସେଇ କାନ ଖରାପ କରିଦଉଛି। ସେ ଜଣା ପଡୁନି ଧୀରେ ଧୀରେ - ଧୀରେ ଧୀରେ ଖରାପ ହେଇ ଚାଲିଛି ଆଉ।
ବ୍ଲୁ-ତୁଥ୍ ଜମା ୟୁଜ କରିବେନି ଜାଣିଲେ ସେ କାନ ପାଇଁ ବହୁତ ଖରାପ।
ହଁ ନାଇଁ ମୁଁ ବି ଆଉ କ- କରୁନି ବେଶୀ କମେଇ ଦେଇଛି ବୁଝିଲେ।
ହଁ ହଁ କମେଇଦେବେ କାନ ଯେହେତୁ ଇଏ ହଉଛି। ଆଉ ଆପଣଙ୍କର କଣ ଛାତିର ଗୋଟେ କଣ ଉଠେଇଥିଲା ସେ କମିଗଲା?
ନାଇଁ ସେ ଛାତିରେ ଉଠିଥିଲା ସେ କମି ନାହିଁ। କମିଯିବ ସେ ଡାକ୍ତର କହିଲା ତମର ଲା ପମା ବୋଲି କଣ ଗୋଟେ ହେଇଛି? ଅଲ୍ଟ୍ରାସାଉଣ୍ଡ ଲେଖିଛି ବୁଝିଲେ କି? ଆଉ ସେଦିନ ତ ବିଶେଷ ସମୟ ହେଲାନି। ତ ଆମେ ଦେଇ ଘରକୁ ଯାଇଥିଲୁ ସେଠି ଖାଇ ପିଇକି ପଳେଇ ଆସିଲୁ ଆଉ। ପୁଣି କଉଦିନ ଯିବୁ ଆଉ ଦେଖେଇିବା ପାଇଁ ଆଉ।
ନାଇଁ ଟିକେ ଜଲଦି ଦେଖେଇକି ଦେବେ ଦେହକୁ ଜମା ଅବହେଳା କରିବେନି ଜାଣିଲେ କଣ କୁଆଡେ ଭଲ ମନ୍ଦ ଦେଖ। କି ଅଲଟ୍ରାସାଉଣ୍ଡ ଟା କରିଦେବେ ଯାଇକି ଜଣା ପଡିଯିବ ନା କଣ ହେଇଛି କଣ ନାହିଁ।
ହଁ ନିଶ୍ଚିନ୍ତ।
ଆଉ କଣ କରୁଛନ୍ତି ଚା ଫା ପିଇ ସାରିଲେଣି।
ନାଇଁ ଚା ପିଇନି ଏ ଆମର ଯୋଉ ଭେଣ୍ଡି ଲାଗିଛି ସେଇଠିକି ଆସିଥିଲି ଟିକେ। ଗାଈ ଦେଖିବାକୁ କାଳେ ପଶି ଯାଇଥିବେ ବାର ବୁଲା ହେଇକି ଯାଇଛି। ତ ଦେଖିବା ପାଇଁ ଆମ ଟିକେ ଆସିଥିଲି ଆଉ ଏଇଠି ବସିଛିି ସାଙ୍ଗ।
ଆଉ ଖୁଣ୍ଟି ଉପରକୁ ପଳେଇଛି କି।
ନାଇଁ ନାଇଁ ସାଙ୍ଗ ପିଲା ଅଛନ୍ତି। ଏଇଠି ତାଙ୍କ ସାଙ୍ଗେ କଥା ହଉଛି ଆଉ ନାଇଁ ବାହାରେ ଗାଈ କାଳେ ଖାଇଦେବେ ସେଇଥିପାଇଁ ଆଇଥିଲି ଦେଖିବାକୁ। ଆଉ। ହଉ ଆପଣ ଯାଆନ୍ତୁ ପୁଅକୁ ଖେଲେଇବେ। ହଁ।
ମାନେ ସନ୍ଧ୍ୟା ଦେଵି ଯାଉଛି ମୁଁ ରଖୁଛିଭାଇ।
ହୁଁ ନା ଶୁଣନ୍ତୁ।
ଧନ୍ୟବାଦ ରଖୁଛି।
କଣ କହିଲେ ହ୍ୟାଲୋ।
ହଁ କୁହନ୍ତୁ।
ହଁ ଶୁଣନ୍ତୁ ହଉ ରଖନ୍ତୁ ଆଉ। ଆମେ କାଲି କଥା ହବା ଆଉ ହୁଁ।
ଆଛା
କାଟନ୍ତୁ ହ୍ୟାଲୋ।